ହ୍ୟାଲୋ ହଁ କଁ କରୁଛୁ କି।
ଚିତ୍ର କରୁଛି।
କି ଚିତ୍ର।
କି ଚିତ୍ର ପଦ୍ମ ଫୁଲ।
ପଦ୍ମଫୁଲ ମାଲୋ ଏ ଏତେ ସହଜ ପୁଲ କରୁଛୁ ତୁ କଷ୍ଟିଆ ପୁଲ କରୁନୁ।
କାଷ୍ଟିଆ ଫୁଲ କୋଉଟା।
ଆଁ କାଷ୍ଟିଆ ଫୁଲ ଆସିବନି ପଦ୍ମ ଫୁଲ ତ ଭଲ। ଏମିତି ଏମିତି ଏମିତି କରିଦବ ଏମିତି ଏମିତି କରିଦବ ହେଇଯିବ।
ହଁ ବା ସେ ସେମିତି ସେମିତି କରିକି କରିଦେଇଛି।
ସହଜିଆଟା ବୋଲି କହ ଆସୁଛି ତୋତେ ଏଁ।
ହଁ ତୁ ଜାଣି ଦଉଚୁ ସବୁ।
ଆଉ କଣ ପଦ୍ମଫୁଲ ସହଜ ପଦ୍ମଫୁଲ କପ। ପ୍ଲେଟ ଏଡା ସବୁ ବହୁତ ସହଜ।
ସ୍କୁଲ ବେଳେ କରିଥିଲି ତ ମନ ପଡ଼ିଲା କରିଥିଲି ଆଉ।
ଅଚ୍ଛା ଏମିତି ତାହେଲେ।
ହୁଁ।
ଓହୋ ଆଉ ଖାଇଥିଲୁ କଣ ସନ୍ଦ୍ୟବେଳେ ନା ଖାଇନୁ।
ଖାଇନି କିଛି।
ଆଚ୍ଛା।
ତୁ କଣ ଖାଇଛୁ।
ନା ମୁଁ ତ ଆସିଲି ଏଇ ଯାଇଥିଲି ମାର୍କେଟ ଯାଇଥିଲି ଗୁପଚୁପ୍ ଟିକେ ଖାଇଥିଲି ଆଉ ଆସିଲି ତୋତେ କଲ୍ କଲି ଆଉ।
ବଢିଆ ଆଉଛୁ ଏକାଟିଆ ଖାଇଦେଲୁ ମନ ପଇଲାନି ଥରେ।
ନାମଁ ମନେ ପଡିଲାନି କଣ ମୁଁ ଖାଇନି ବହୁତ ଦିନ ହେଲାଣି ଆଉ ମୁଁ ଖ ଭଲ ଲାଗୁନି। କି ବୁଡ଼ା ଆଉ।
ହ ହଁ ଆଉ ଭଲ ଲାଗୁନି ସତ କଥା ସତ କଥା ଆଉ ଭଲ ଲାଗୁନି ଗୁପଚୁପ।
ହେଟା ନୁହେଁ ଭଲ ନୁହଁ ଗୁପଚୁପ ଗୁଡା।
ଅନହେଲଦି ସେଥିପାଇଁ ଘରେ ବନେଇକି ଖାଇବୁ ଭଲ।
ହଁ ଠିକ ଠିକ ରାଇଟ ରାଇଟ ୟୁ ଆର ରାଇଟ। ଆଉ ଭାଇ ମେଘ ଫେଘ ହବକି କଣ ମ ତାରା ଫାରା କିଛି ପଡିନି ଟୋଟାଲୀ କଣ ଆକାଶରେ।
କାଲି ଯୋଉ ଭଳିଆ ମେଘ ହେଇଥିଲା ଭଗବାନ। ସେ ଘଡ ଘଡି ଯୋଉଠି ପଡିଥିବ।
ହଁ ଆଇଲି ଦେଇ ଘରୁ କୋଉଦିନ ପରଦିନ।
ମୁଁ ଆଇଲିଣି ଦେଇଗରୁ ରଜ ଫାଷ୍ଟ ରଜ ଦିନ।
ଓ ଆଚ୍ଛା ଆଉ ଆଉ ମଝି ରଜ ଦିନେ କୁଆଡ଼େ ଗଲୁ।
ଯାଇଥିଲି ଆମର ଯୋଉ ଡୁବରି ସାଇଡ ରେ ଯୋଉ ନାହିଁ ଜଟାଧାରୀ।
ଜଟାଧାରୀ ଡୁବୁରି ସାଇଟ ରେ?
ହଁ ଡୁବରି ଆହୁରି ଆଗକୁ ମୋ। ଭଲ ଜାଗା କଣ ଯାଇଥିଲୁ ସେ ସବୁଠାରୁ ଗୋଟେ ଭଲ ଜିନିଷ କଣ କହିଲୁ? ସେ ଗୋଟେ ଗ ଛ ଅଛି, ଗଛ ଉପରେ ଘର ହେଇଛି।
ଆଚ୍ଛା ଗଛ ଉପରେ ଘର ହେଇଛି।
ହଁ।
ଆଚ୍ଛା।
ହଁ ଜଣେ ଜଟାଧାରୀ ବାବା ବି ଅଛନ୍ତି। ସେଠି ତାଙ୍କ ଚୁଟି ପୁରା ଜଟ ହେଇଗଲାଣି। ତାଙ୍କୁ ଆମେ ପଚାରିଲୁ ଏ ଘରେ କଣ ଅଛି? ହୁଁ, ଭଲ ପ୍ଲେସ୍, ପାହାଡ ଉପରକୁ ଚଢିବ। ଆଉ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବ।
ନା ମ କଣ ଜଟାଧାରୀ, ଜଟାଧାରୀ, ଜଟାଧାରୀ ମ୍ୟାପ୍ ରେ ମାଇଲେ ଆସିବ ନା?
ହଁ ମ୍ୟାପ୍ ରେ ମାଇଲେ ଆସିବ। ଆମେ ମ୍ୟାପ୍ ଦେଖି ଦେଖି ଯାଇଥିଲୁ। କିନ୍ତୁ ମାନେ କଣ କହିଲୁ ପାହାଡ ଉପରକୁ ଚଢିବା ଟା ବହୁତ କଷ୍ଟ ସେଇଠି।
ମୁଁ ତ କାଇଁ ଜାଣିନଥିଲି।
ମୋ ଦିଦିର ସାଙ୍ଗ ମାନେ ସବୁ ଯାଇଥିଲେ ଥରେ। ଆଉ ଥରେ ଏଇ ଯୋଉ ଦେଖିଥିଲୁ ଫୋନ୍ ରେ ଥରେ, ଫୋନ୍ ରେ ଦେଖିଥିଲୁ।
ଆଚ୍ଛା।
ସେଇଥିଲାଗି ଯାଇଥିଲୁ ଆଉ। ଯାଇଥିଲୁ କିନ୍ତୁ ଉ ଉପରକୁ ଯାଇପାଇଲୁନୁ। ଲୋକ ସବୁ ମନା କଲେ ଯାଅନି ଯାଅନି। କାରଣ ବର୍ଷା ଦିନରେ ପାଣି ଟିକେ ହେଲେ ଝରଣା ଟା ବହୁଥିବ ଦେଖିବାକୁ ଭଲ ଲାଗିବ। ଏତେ ଉପରକୁ ଯିବୁ କିଛି ନଥିବ ଗୋଟା ମନଦୁଃଖ ହବନି। ଏଉଠୁ ହବ ବୋଧେ ଷାଠିଏ ସତୁରି ପାଖାପାଖି ତ ହବ।
ସତୁରୀ ଲାଗିଯିବ ନା ମୋ।
ହଁ ଷାଠିଏ ସତୁରୀ ଲାଗିଯିବ। ତ ପାହାଡ ଉପରକୁ ଗଲେ ନେଟୱାର୍କ ପଳେଇବ। କିନ୍ତୁ ଭଲ ସେ ଜାଗା। କାଲି କୁଆଡେ ଯାଇିନି। ମୋ ତ ଦେହ ଖରାପ ହେଇଗଲା ଆଉ। ଆଉ କୁଆଡେ ଯିବୁ।
କାଲି କୁଆଡେ ଯାଇ
ତୁ କୁଆଡେ ଯାଇଥିଲୁ? ହଁ ସେଠୁ ଆମେ ଫେରିକି କପିଳାସ ଯାଉଥୁଲୁ। ଜଟାଧାରୀ ତ ପୁରା ଉ ଉପରକୁ ଯାଇପାରିଲୁନୁ ଲୋକମାନେ ମାନେ କଲେ ଯାଅନା ଯାଅନା କିଛି ନାହିଁ ଯାଅନା। ଝରଣା ଅ ଛି କହିଲେ ଅଳ୍ପ ଅଳ୍ପ ପାଣି ବହୁଛି, ବେକାର ଯିବ ପୁଣି ଆସିଲା ବେଳେ ଆମେ ଯେମିତି ଏବେ ରିଗ୍ରେଟ୍ ଫିଲ୍ କରୁ ଛୁ, ସେମିତି ତୋମେ ମାନେ ବି ପ୍ରାୟଶ୍ଚିତ କରିବ।
ଆଚ୍ଛା, ଆ, କପିଳାସ ଗଲନି। କପିଳାସ ଆମେ କାଲି ଯାଇଥିଲୁ।
କପିଳାସ ଯାଇଥାନ୍ତୁ ଯେ ଗାଡି ଆମକୁ ସାଥ ଦେଲାନି, ଆମେ ଲାଗିଲା ଗାଡି ଅଧାରେ କୋଉଠି ବନ୍ଦ ହେଇଯିବ। କପିଳାସ ତୋମେ କୋଉ ପଟେ ଯାଇଥିଲ?
ଆମେ କପିଳାସ ଯାଇଥିଲୁ ତ ଏଇ ଦର୍ପଣି ବାଟ ଦେଇକି।
ତର୍ପଣୀ ବାଟେ ଏଟା କାଳେ ବହୁତ ଜଙ୍ଗଲ ବାଟ।
ହଁ ସେ ଜଙ୍ଗଲ ବାଟ ଟା। ହେଇ ଯୋଉ ଜଙ୍ଗଲ ବାଟ ମୋ ପାହାଡ ଫଟେଇକି ଓ ଉଁ, ଦି କିଲୋମିଟର କି ତିନି କିଲୋମିଟର ମହରମ ରାସ୍ତା।
ହଁ।
ହଁ ସେଇ ମହରମ ରାସ୍ତା ଦେଇକି, ଭଲ ରାସ୍ତା ଅବଶ୍ୟ। କିନ୍ତୁ ବର୍ଷା ଦିନେ ଗ-ବର୍ଷା ହଉଥିଲେ ଗଲେ ପାଣି ଫାଣି ଛିଡିକିିବ କାଦୁଅ ଟିକେ। କିନ୍ତୁ ଏ ଆମେ ଗଲୁ ଶୁଖିଲା ଥିଲା ନା କାଲି କିଛି ଅସୁବିଧା ହେଲାନି। ଆରାମ ଯେ ଗଲୁ ଏଇଆ ଟିକେ ଜଙ୍ଗଲ ରାସ୍ତା ଟା ଆଉ। ଜଙ୍ଗଲ ରାସ୍ତା ଟା ଆ, ସିଏମ୍ ପ-ଦର୍ପଣୀ ଦେଇ ଗଲୁ, ସିଆ ଦେଇକି ଗଲୁ ସେଇବାଟେ ଆଉ। ଆମର ଏପଟେ ବାଟ ଅଛି ନା ଛତିଆ ବରି ବାଟେ।
ଛତିଆ ବରି ବାଟେ ବି ବାଟ ଅଛି?
ଏପଟେ ବି ଆମର ବାଟ ଅଛି ଏପଟେ ଚଡେଇ ଧରା ବାଟେ ବାଟ ଅଛି ତିନି ବାଟ ତିନି ଆଡେ ବାଟ ଅଛି।
ତ ଯୋଉଟା ଆମେ ମ୍ୟାପ ରେ ଦେଖିଥିଲୁ
ହଁ ସେଇଟା ହେଉଛି ସବୁଠୁ କମ ଟା ଏଇଟା ଦର୍ପଣୀ ବାଟଟା।
ଉ ଦର୍ପଣୀ ବାଟ କେତେ କିଲୋମିଟର ତଥାପି।
ତଥାପି ଏଇଟା ତମେ ଯାଉନ ଗୋଟେ ଥର ବୁଲି ପଳେଇ ଆସିବ କେତେ କିଲୋମିଟର କି
ସେଇଆ ବା ଯିବୁ ବୋଲି ତୋତେ ପଚାରୁଛି।
ବାଉନ ତେପନ ହବ ବାଉ ବାଉନ କି ତେପନ ହବ ତମେ ଗୋଟେ କାମ କରିବ ଆଉ ଏଥିରେ ଯିବ କୋଉଥିରେ କହିଲ ବାଇକ ରେ ପଳେଇବ ହେଲା ତମେ ତେରସହ ବାଉନ ପାହାଚ ଚଢ଼ିବନି ତୁମେ ଗୋଟେ କାମ କରିବ ଡାଇରେକ୍ଟ ମନ୍ଦିର ପାଖକୁ ଗାଡି ନେଇଯିବ ରୋଡ ବାଟେ ହେଲା ଏଇଆ ଟିକେ ଅସୁ ବିଧା ହବ ଯେ ରୋଡ଼ଟା ଟିକେ ଅକଳିଆ ରୋଡ଼ ଆରାମ ସେ ଦେଖିକି ଯିବ।
ହୁଁ ନା ମୁଁ ଯାଇଥିଲି ଥରେ ଛୋଟ ବେଳେ ଯାଇଥିଲି ଦିଦି ହାତ ଭାଙ୍ଗି ଯାଇଥିଲା। ପଡିକି ଜୋରନ୍ଦା କପିଳାସ। ଗାଁ ରୁ ଯୋଉ ଯାଆନ୍ତିନି ବୁଲିବା ପାଇଁ।
କା କେବଳ କପିଳାସ ଯାଇଛୁ କାଲି ତ ଦର୍ଶନ କରିହେଲା ନାହିଁ ପ୍ରବଳ ଭିଡ଼ ଆମେ ସାର ଟି ଆ ଆମେ ପୁଣି ଗୋଟେ କାମ କଲୁ ଆମେ ପାହାଡ ଉପରୁକୁ ଚଢିଲୁ ହେଲା ପୁରା ଟପ୍ ହିଲ୍ କୁ ପୁରା ଗଲୁ ହିଲ୍ ଉପରେ ଅଛି ଆମର କଣ କହନି ଦେବପୀଠ ଅଛି। ନା ହିଲ୍ ଉପରେ ଦେବପୀଠ। ଦେବପୀଠ ଏଇ ଚନ୍ଦ୍ରଶେଖର ନା କଣ ଏମିତି ଅଛନ୍ତି।
ହୁଁ।
ଦେବପୀଠ ଚନ୍ଦ୍ରଶେଖର ଆଉ ଏନ୍ତୁଡ଼ିଶାଳ।
ହୁଁ।
ଏନ୍ତୁଡ଼ିଶାଳ ଏଇ ଯୋଉ ପୁରା ଆମର ହେଉଛି କଣ କହନି ଏ ଉଁ ପାହାଡ଼ ଭିତରେ ଠାକୁର ଅଛନ୍ତି ପଥର ଭିତରେ। ଗଳି ଭିତରେ ପୁରା ଠାକୁର ଅଛନ୍ତି ସେଠି ସେଠୁ ପୁରା ଗଲୁ ପୁରା ଉପରକୁ ହିଲ୍ କୁ ଟପ୍ କୁ ଆମକୁ ଲାଗିଲା ଦେଢ଼ ଘଣ୍ଟା ଖଣ୍ଡେ। ଆମେ ହଁ ଆମେ ଏଗାର ଟାରେ ଏଗାରଟାରେ ବାହାରିଲୁ ଏଠୁ ଏଗାରଟାରେ ଗଲେ ପହଞ୍ଚିଲୁ ସେଠୁ ଟିକେ ଭୋକ କଲା ଦହିବରା ଟିକେ ଖାଇଦେଲୁ।
ହୁଁ।
ଖାଇଦେଇ ପେଟ ଥଣ୍ଡା ସବୁ ଥଣ୍ଡା ଖାଇ ଦେଇକି ବାହାରି ଗଲୁ ଆଉ ପାହାଡ ଚଢିବା ପାଣି ବୋଟଲ ଗୋଟେ ପାଣି ବୋଟଲ ନେଇକି ଯିବ ନହେଲେ ଚଢି ପାରିବନି ସେ ପାହାଡ ଟପ୍ କୁ ଯାଇ ପାରିବନି ଫେରିଯିବ ଅଧାରୁ ପାଣି ବୋଟଲ ଥଣ୍ଡା ବୋଟଲ ଗୋଟେ କୋଡ଼ିଏ ଟଙ୍କିଆ ଧଇଲୁ ଆଉ ଆରମ୍ଭ କଲୁ ଆଉ। ସେ ବାହାରୁ ଠାକୁରଙ୍କୁ ନମସ୍କାର ହେଇକି ଆରମ୍ଭ କଲୁ ଆମେ ଯାଇକି ପହଞ୍ଚିଲୁ ସେଠି ଟପ୍ ଉପରେ ଶା ତଥାପି ଗୋଟେ ଖଣ୍ଡେ ବାଜିଗଲା। ଆଉ ଆଉ ଗୋଟେ ଘଣ୍ଟା ଆସୁ ଆସୁ ପୁକୁ ତଳେ ପହଞ୍ଚୁ ପହଞ୍ଚୁ ତଳେ ଶୀଘ୍ର ପହଞ୍ଚି ଗଲୁ ତଳେ ଘ ଣ୍ଟେ ଭିତରେ ପହଞ୍ଚି ଗଲୁ ଗଲାବେଳକୁ ଘଣ୍ଟାଏ ଦେଢ ଘଣ୍ଟା ଲାଗିଲା। ସାଢ଼େ ଦିଇଟା ବେଳେ ଆରାମସେ ହଁ ଆରାମସେ ଗଲୁ ସେ ଗରମ ଯେଉଁ ଭଳିଆ କହନା କହନା ପ୍ରବଳ ଗରମ ତା ଉପରକୁ ଚଢ଼ିଲୁ ଆମେ ପୁରା ମୁଁ ପୁରା ସାର୍ଟ ଖୋଲିକି ପୁରା ମାନେ ଖାଲି ଗଞ୍ଜିରେ ଗଲି ଉପରକୁ। ଏତେ ଜୋର ଗରମ ହେଲା ସାର୍ଟ ଫାର୍ଟ ପୁରା ଭିଗିଗଲା।
ଗରମ ଦିନ ଆହୁରି ଗରମ ହଉ
ହଁ ବା ପ୍ରବଳ ଗରମ ଉପରେ ଟିକେ ଉପରେ ଉପରକୁ ଗଲା ବେଳକୁ ଉପରକୁ ସବୁ ଲୋକ ଯାଉଛନ୍ତି ଉପରେ କେହି ନାହାନ୍ତି କେବଳ ଲେମ୍ବୁ ପାଣି ଜଣେ ଧରିକି ବଇଛି ଯିବ ଯିଏ ପହଞ୍ଚିବ ଲେମ୍ବୁ ପାଣି ଟିକଏ ପିଇବ ଗୋଟେ ଦଶଟଙ୍କା ନେବ ଲେମ୍ବୁ ପାଣି ଦହି ଟିକିଏ ଦେବ। ଆରାମସେ ପିଇବ ଆସିବ। ଆରାମସେ ପିଇକି ଆସିବ ହଁ। ଆମେ ତଳକୁ ଆସିକି ପହଞ୍ଚିଲୁ ଗୋଟେ ସାଢେ ଗୋଟେ ଦିଇଟା ସାଢେ ଦିଇଟା ଖଣ୍ଡେ ହବ। ଆସିକି ଗୋଟା ଶହେ ଟଙ୍କା ନେଲା ଭାତ ଟିକେ ଅରୁଆ ଅରୁଆ ଟିକେ ଡାଲମା ଟିକେ ଆଉ ଖଟା ଟିକେ ମିକ୍ସଚର୍ ଟିକେ ଦେଇଥିଲା। ଆଉ ପାମ୍ପଡ଼ ଟିକେ କ୍ଷୀରି ଟିକେ ଆରାମସେ ଖାଇଲୁ। ଖାଇକି ଦର୍ଶନ କଲୁ ଦର୍ଶନ କରି ଫଟୋ ଫଟୋ ଟିକେ ଉଠେଇଲୁ। ଉଠେଇକି ଆସିଛୁ ତ ଆମେ ମେଘ ଆଇଲା ଜୋର କାଲି ଆସିଲାନିକି?
ହଁ କାଲି ଯୋଉ ବର୍ଷା ବାଦଲ ଫଟା ବର୍ଷା ଲୋ ମା।
ହଁ ଏ ପ୍ରବଳ ମେଘ ଘରେ ବାରମ୍ବାର ଫୋନ କଲେ ମୁଁ ଗୋଟେ କାମ ଆମ ସେଠୁ ବାହାରି ଆସିଲୁ ଗୋଟେ ଆଶ୍ ସ୍ଥଳୀ ଥିଲା ସେଇ ଗେଟ୍ ପାଖରେ।
ସେଇଠି ଆରାମସେ ବସିଲୁ ସବୁ ବସିଲୁ ସେଠି ଫୋନ୍ ଫୋନ୍ ଚଲେଇଲୁ। ଘଣ୍ଟା ଦେଢ ଘଣ୍ଟା ଗଲା ଟିକେ ମେଘ ଛାଡିଲା ବାହାରିକି ଆଇୁଲ ଆଉ ବାହାରିକି ଆଇଲୁ ମହାବିନାୟକ କତିରେ ମେଘ ପକେଇଲା ମହାବିନାୟକ ତଳେ ହେଇଛୁ ମେଘ ପକେଇଲା।
କୋଉଠି ଗୋଟେ ପଡିଥିବ ନା ଆଉ ଏମିତି ହଡଘଡି ବି
ହଁ ପ୍ରବଳ ଗୋଟେ ଗାଁରେ ଗୋଟେ ଷୋହଳ ସତର ବର୍ଷର ପିଲାକୁ ହଡ଼ଘଡ଼ି ମାରିଛି କୁଆଡ଼େ ସିଏ ଏକ୍ସପାୟାର କରିଯାଇଛି କବାଟ ବାଡ଼ଉଛି ସମସ୍ତଙ୍କ ଘରେ ଘରେ।
ହଁ।
ହଁ ଏଇ ଗାଁ ରେ ଆମର ଏଇ କୋଉ ଗାଁ ରେ ତ କିଏ ଗୋଟେ କହୁଥିଲା ସେଦିନ ଉଁ ଏଇ ଆଖପାଖ କୋଉ ଗାଁ ରେ ଗୋଟେ। ରାତି ରାତି ଦିଇଟା ରାତି ରାତି ଦିଇଟା ଯେମିତି ହେଉଛି ଘର କବାଟ ବାଡୋଉଛି ସେମିତି
ମାଁ ଲୋ।
ଏଟା ସତ କଥା।
ଆଉ ଏଇ ଯୋଉ ଘଡଘଡି ବିଜୁଳି ଅକାଳ ମରଣ ନା ଆଉ।
ହଁ ଏ ଘଡଘଡିରେ ମାନେ ଛୁଆ ଟା ନା ସତର ଅଠର ବର୍ଷ ଯାହା ବି ହେଲେ ଆଉ ସେ ଗୋଟା ଅ ନା।
ହଁ।
ହଁ।
କାଲି ଯୋଉ ଘଡଘଡି ବଜୁଳି ଆମେ ତ ଡରିଗଲୁ ଆଉ ଇଏ କି ଘଡଘଡି ବିଜୁଳି ସବୁ।
ଉଁ ଆଚ୍ଛା। ଆଉ ଗାଁକୁ ଯାଇଥିଲ କଣ ଖାଇଲ କଣ ଭଲ ମନ୍ଦ ଖାଇଲ କଣ ଗାଁରେ?
ଖାଇଲୁ କଣ ମୋର ତ ଦେହ ଖରାପ ଆଉ ଗାଁକୁ ଯାଇଥିଲି ସେମତି ଗଲି ଆଉ ଭାଉଜ ନୂଆ ଭାଉଜ ମୋର। ମଟନ୍ ବନେଇଚି ଖାଇଲୁ।
ଆଚ୍ଛା। ଖାଇଛନ୍ତି ଆଉ ଦେହ ଖରାପ କଣ କହୁଛନ୍ତି ଏଣେ କହୁଛନ୍ତି ଆ ଆପଣ ଏଣେ କହୁଛନ୍ତି ଆପଣ ଏଣେ କହୁଛନ୍ତି ଆପଣ ଖାଇଲେ ଏଣେ କହୁଛନ୍ତି ଦେହ ଖରାପେ।
ଦେହ ଖରାପ ଖାଇଲେ ବି କିଛି ପାଟିିକୁ ସ୍ଵାଦ ଲାଗିଲାନି। ଥଣ୍ଡାରେ ଆଉ କଣ ମୁଁ ଜାଣିପାରିବି?
ଆଚ୍ଛା ଯା ହୋଉ ଖାଇଚନ୍ତି ତ ଆଉ କଣ।
ହଁ।
ବ୍ୟାନ୍ ବିନା ସ୍ୱାଦ ଜିନିଷଟା ଦେହ ପାଇଁ ହେତିକାରକ ହିତକାରକ।
ହଁ ହଁ ଖାଇବା ଜିନିଷ ଆଉ ଛାଡିବା କଥା ପୁଣି ମଟନ୍।
କି ନିମପତ୍ର।
ନିମପତ୍ର ମୁଁ କେବେ ଖାଇପାରିଲିନି କି ଖାଇପାରିବିନି କଲରା ଖାଇଦେବି ପଛ।
ନିମପତ୍ର ବହୁତ ପିତା।
ବହୁତ୍ ଆମ ଘର ଆଗରେ ଯୋଉ ଗଛ ଟା ଥିଲା ତାକୁ
କଲରାଟା ମୁଁ ଛାଣିଲେ ମୁଁ ଖାଇପାରିବି।
ନା ମୁଁ କଲରା ଭଜା ବି ଖାଇଦିଏ।
ନା କଲରା ଟା ଛାଣି ଦେଲେ ବେସନ ରେ ବଢିଆ ଲାଗିବ।
ହଁ କଲରା ଆଳୁ ବାଇଗଣ।
ହଁ।
ବାଇଗଣ ଫୁଲୁରି।
ବାଇଗଣ ଫୁଲୁରି।
କୁହନ୍ତି ପ୍ରାୟ ଲୋକ ବାଇଗଣ ଫୁଲୁରି।
ଆଚ୍ଛା ଆପଣ ବୋଧେ ହଉ ହଉ ଆଜ୍ଞା ମୁଁ ରଖୁଚି ଆଉ।
ହଉ ହଉ।